ହଁ କଣ କରଛ
ଟିକେ ମଜିକି ଆଇଲି ଆଉ
ଓହୋ ଆ କରବେଡା କ ଖାଇଥିଲ
ହଁ ହଁ ଖରା ବେଳ ଖାଇ ଆଜି ଲେଟ୍ ହେଇଗଲା ଶୀଘ୍ର ଖାଉ ଆଜି ଟିକେ ଲେଟ୍ ହେଇଗଲା ବର୍ଷା ଉ ହେେଇଛି ତ ଟିକେ ଜାଳ ରଖା ରଖି ହଉଥିଲା ସେୁ ବୋବ ଟିକେ ସାହାଯ୍ୟ କରିଥିଲି ଆଉ
ଓ ଯା ଭଛ
ହୁଁ ହୁଁ
ହଉ
ଆଉ ତମେ ଖାଇସାରିଲଣି
ହଁ ମୁଁ ଖାଇାଇକି ବଛ
ଓହୋ ତମର ସିଆଡେ ବର୍ଷା ଉଠେଇନି କି?
ହଁ ବର୍ଷା ଉଠେଇ ଥିଲା ଏବେ କଣ ଟିକେ ମାନେ ବନ୍ଦ ହେଇଛି ଟିକେ ଖରା ହେଇ
ହଁ ଆମ ଇଆଡେ ବର୍ଷା ଭାରି ଜୋର୍ ରେ ଉଠେଇଛି।
ତାଙ୍କ ତ ସେଇଆ କେତେବେଳେ ବର୍ଷା କେତେବେଳେ ଖରା -
ହୁଁ ତାପରେ ଅଷାଢ ମାସ ଆସିଲାନି ନା ଏବେ କହି ହବନି କେତେବେଳେ ମେଘ କେତେବେଳେ ଖ ଖରା ଆଉ ଚା ତା ବେଳେ ସମୟରେ କୋଉଠିିକି ପଦ୍ ଦାକୁ ବାହାରିକି ଯାଇପାରିବନି।
କିବା କୁଆଡେ ବୁଲିବାକୁ ଯିବାକୁ ଇଚ୍ଛା କରିଥିବେ ଯ କହିବ କାଲି ଯିବି ବୋଲି ତ ଯାଇହବନି ବର୍ଷା ଯଦି ପକେଇଲେ ସରିିଲା।
ହଁ ହଁ ମେଘ ବା ଚାରିଟା ବେଳେ ଠିକ ଚାଲି ଆସୁଛି ଚାରିଟା ନୁହେଁ ତିନିଟା ଖଣ୍ଡେ ବେଳେ ଦେଖିବ ଠିକ ମେଘ।
ହଁ ବା ବର୍ଷା ଯୋଉ ହଉଛି ବର୍ଷା ଦିନରେ
ହୁଁ ହବା ପୁରା ବି ଏତେ ଏଥରକ ଏଇ ମାନେ ବର୍ଷ ଟା ଦେଖିବ ବିଜୁଳି ଘଡଘଡି ପ୍ରବଳ
ହଁ ବା ସେଇ ବେଶି ଡର ଲାଗେ ସେଇ ବିଜୁଳି ଘଡଘଟିକି ସେ ଡର ଲାଗେ କରେଣ୍ଟ ସେତେବେଳେ ପୁରା ସେଇ
ହୁଁ ହୁ କହିଲି ବର୍ଷା ହେଲେ ଅବ ସେଇ ହେଇଛି କିନ୍ତୁ ଛୁ ଘଡ ଘଡି ଚଡଚଡି ମାଇଲେ ତୁ ପଦାକୁ ଯାଇକି ନା କୁଆଡେ ଯାଇପାରିବୁ କୁଆଡେ ଯାଇପାରିବୁନୁ।
ସେଇ ବେଶି ଡର ଲାଗେ ଦରକାର କୋଉଠି କାହାକୁ ଏବେ ସବୁ ବିଜୁଳି ଖଡଘଡି କେତେ ମାରୁଛି ଯେ ଏଇ ପାଖରେ ଗୋଟେ ଲୋକଙ୍କର ର ରଡ ଧରିଥିଲେ ନା କଣ ହେଇଥିଲା ବିଜୁଳି ମାରିଲା ଜଣେ ନା ଦି ଜଣେ କିଏ ମରିଗଲେ ସେ ପାଖ ପାଖି ସେଇ କଥା।
ଆମ ଏପଟରେ ବି ଗୋଟେ ଆମ ବନ୍ଧୁବାନ୍ଧବରେ ତାଙ୍କ ଗାଁ ରେ ଏମିତି ବିଜୁଳି ଚଡ଼ଚଡି ମାଇଲା ଏଇ ଯୋଉ ରଜ ପରେ ପରେ ହେଲା। ରଜ ପର ବୋଲିକି ମଝି ରଜ ନା ଲାଷ୍ଟ ରଜରେ ଏମିତି ସେଇଥିରେ ମାରିଥିଲା ଆଉ ସେ ଲୋକଟା ମରିଗଲା ପୁରା। ଏତେ ଜୋରରେ ବିଜୁଳି ଚର୍ଚରୀ ହେଲା।
ଏଇ ପାଖାପାଖିଆ ଏରିଆ ରଡ ଧରିଥିଲି ତାଦେହରେ ରଡ଼ କାମ କଣ କରୁଥିଲି।
ଓହୋ।
ଏ ତ ବିକି ଏବେ ତ ଆଗରେ କିଛି ଠିକି ଠାକ ରହୁନି। କେତେବେଳେ ମେଘ ହେଲାଣି କେତେବେଳେ ଖରା ଠିକ୍ ଠାକ କିଛି ରହୁନି? ଆଉ ତ ବର୍ଷା
କାଳ ବୈଶାଖୀ ହବ ଆପରେ ଆଉ ତାପରେ ବର୍ଷା ଦିନ ବି ବେଶୀ ନାହିଁ ନ ଲାଗେ
ହଁ ଟିକେ ପୁକ ଯୁକ ସବୁ ଯାଙ୍କ ସ ପୁକଯୁକ ଯୋଉଡା ଅଧିକା ହୁଅନ୍ତି ସେଥିଲାଗି
ପୋକଜକ ତେଲୁଗୁଣି ମାନଙ୍କର କିନ୍ତୁ ଏବେ ରଜ।
ହଁ ସେଇମାନଙ୍କୁ ଦେଖି ଖିଲେ ବେଶି ଚିଡ଼ା ଲାଗେ ଖାଇବା ପିଇବାକୁ କିଛି ଇଛା ହୁଏନି।
ଏ କାଲି ତ ଆଉ କାଲି ମୁଁ ତଳେ ଟିକେ ଶୋଇପଡ଼ିଛି ଗରମ ଲାଗୁଛି ବୋଲିକି ତେଲୁଗୁଣି ଆସି ମୋ କାନ କତିରେ ଆଉ। ଆଉ ଟିକେ ଯଦି କଣ ହେଇଥାନ୍ତା ମୋ କାନରେ ଡାଇରେକ୍ଟ ପସିଥାନ୍ତା।
ଭଗବାନ ତ ମୁଁ ସେଇ ଲାଗି ଜମା ବର୍ଷା ମୁଁ ବି ତଳେ ଜମା ସୁଏନା।
ନା ଶୁଏ ନା ମୁଁ ବୋଲି ଗରମ ହଉଥିଲା ତ ବେଶୀ। ହଁ ଏ ଗରମ ହଉଥିଲା ତ ଟିକେ ମୁଁ କହିଲି ହେ ତଳେ ଟିକେ ଗଡେ ତଳେ ଗଡିମି ବୋଲି ତେଲୁଗୁଣି ଆସି ମୋ କାନ କତିରେ ମୁଁ କହିଲି ଆଉ ସୋଇମିନି ତଳେ।
ସେଗୁଡ଼ା ଭାରି ରାଗ ଲାଗିବ ସେ ପୋକ ଜୋକ ଗୁଡା ବେଶୀ ବୁଲନ୍ତି ଖାଲି ସବୁବେଳେ। ଆଉ ତୁ ଯାଇଁ ଆଉ ତମେ ବର୍ଷା ତ ବର୍ଷା ଜୋରେ ହେଲେ କଣ ଖାଇବ?
ଆଉ ଗୋଟେ ସାଆଁ ବଳିଆ ଦେହରେ ଲାଗିବ ମାନେ କୁଣ୍ଡେଇ ହୋଉଥିବୁ ତ ଆଉ।
ହଁ ପା ମୁଁ କହିଲି ବର୍ଷା ପାଗରେ ତମକୁ କଣ ଖାଇବାକୁ ଭଲ ଲାଗେ?
ବର୍ଷା ପାଗରେ ମତେ ପକୁଡି।
ପକୁଡି ବନେଇ ଖାଅ?
ହୁଁ ବର୍ଷା ପାଗ ହେଲେ ଆମ ଘରେ ଯାହା ବି ହେଲେ ପ କୁଡ଼ି ହବ। ପକୁଡି ପାମ୍ପଡ଼। ଆଳୁ କଷା ପୁରୀ ମୋ ଘରେ ମା ବନାନ୍ତି ମୁଁ ଟିକେ ତାଙ୍କୁ ସାହାଯ୍ୟ କରେ ଆଉ।
ଓହୋ ହଁ। ହଁ ଆମ ହଁ ପ ସବୁ ବହୁତ ବହୁତ ମାନେ ଅଲଗା ଅଲଗା ପ୍ରକାର ଥାଏ। ଶୁଭିଲା ଏବେ?
କ୍ଲିୟର ଶୁଭୁନି।
ଏବେ ଶୁଭିଲା?
ହଁ ହଁ।
କ ପକୁଡ଼ ସ
ପକୁଡି ହେଇଛି ଆଳୁରେ ଆଳୁରେ ହୁଏ ପକୁଡି। ଆଉ ହଉଛି ମୁଁ ତ ହଁ ଆଳୁରେ ଖାଏ ଆଉ ହଉଛି କଣ ହେଇଟା କୁହନ୍ତି ତ କୋବିରେ ହୁଏ କୋବିରେ।
ହୁଁ ହିଁ।
ବନ୍ଧା କୋବିରେ ବି ହୁଏ। ଗୋଟେ ହୁଏ ଏବେ କଙ୍କଲେଟ ହୁଏ କଙ୍କଲେଟ କହୁଛନ୍ତି ବନ୍ଧାକୋବି।
ହ ହଁ ହଁ।
ହୁଁ। ଏଇ ଆଉ ଖାଇଛି ଆଉ ଆଉ କୋଉ ପକୁଡ଼ି ତମେ ଶିଖି ଯାଇଛ।
ଆମର ବି ଯୋଉ ଗୋଟେ ଶୁଭୁଛି ନା।
ହୁଁ ହୁଁ ଏବେ ଶୁଭିଲା।
ହଁ ଶୁଭୁଛି।
ହଁ ହଁ ଏବେ ଶୁବିଲା।
ହଁ ସେଇ। ହ୍ୟାଲୋ।
ହଁ। କିଏ ନେଟୱର୍କ ଜାଗାକୁ ପଳେଇଆସୁନ ପାଉନି ବା। ହ୍ୟାଲୋ। ହ୍ୟାଲୋ।
ହ-
ହଁ ହଁ ଏବେ ଶୁଭିଲା।
ହ-
ହୁଁ କଣ କହିଲ ବର୍ଷା ଦିନରେ। ମୁଁ କହିଲି ବର୍ଷା ଦିନରେ। ପ-
ହୁଁ।
ବର୍ଷା ଦିନରେ କଣ ଭଲ ଲାଗେ
ଶୁଭୁଚି।
ହଁ ହ୍ୟାଲୋ ହ ହଁ
ହ୍ୟାଲୋ। ଆମର ଯୋଉ କଖାରୁ ଗୋଟେ ଆସନା ନା କଖାରୁ ହ୍ୟାଲୋ କଖାରୁକୁ କଣ କରିବୁ ନା ତା ଦେହରେ ଆ ଲୁଣ ପାଣିଲେ କଖାରୁକୁ ଦେଇକି ତା ଦେହରେ